ନମସ୍କାର ସାର୍। କଣ କରୁଚନ୍ତି ସାର୍?
କଣ କରିବା ସାରେ ଏଇ ରାତ୍ରି ଭୋଜନ ସଇଲା ଏବେ। ଆ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
ଏଇ ଖାଇକି ବସିଛୁ। ଆପଣ କଣ କରୁଛନ୍ତି?
ସାରେ ଆମ ବି ରାତିରେ ଏବେ ଖାଇବା ପିଇବା ସଇଲା। ସରିଲା ପରେ ସବୁ ରଖାରଖି କରିକି ଏବେ ଆସିଲି ବସିଚି ଆଉ। ପଢ଼ିବା ପାଇଁ ଆ
ହଁ ପାଠ ପଢ଼ାପଢ଼ି ନିହାତି କରନ୍ତୁ। ଆଉ ଆପଣଙ୍କର ଏବେ ତ ଆଗକୁ ପରୀକ୍ଷା ପତ୍ର ସବୁ ଅଛି। ଆଉ ଗୁରୁତ୍ୱ ଦିଅନ୍ତୁ ପରୀକ୍ଷା ପ୍ରତି ଅଧିକ। ଆଉ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି?
ହଁ ସାର୍ ଲାଗୁଚି ତ ଭଲ ଥିଲା ପରି ଦେଖାଯାଉ କଣ ହଉଚି ଆଗକୁ।
ନାଇଁ ଭଲ ହବ। ଆପଣ ଭଲରେ ରୁହନ୍ତୁ, ସ୍ୱାସ୍ଥ୍ୟ ଅବସ୍ଥା ଭଲସେ ଜଗନ୍ତୁ। ଆଉ ଏବେ ବର୍ଷା ଦିନଟା ବି ଜର ଥଣ୍ଡା ହେଇପାରେ। ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ। ନା କଣ କହୁଛନ୍ତି ।
ଦେଖିବା ଟିକେ ବସା ବସି କରି ଭଲସେ ରହିବା ଟିକେ ଆଉ।
ହଁ ବର୍ଷାରେ ଆପଣ ରେ ବର୍ଷା ଥି ଯେଉଁ ଆମର ରହୁଛି ବର୍ସାତି ପିନ୍ଧିକି ଯିବା ଆସିବା କରନ୍ତୁ। ରେନିକୋଟ୍।
ପିନ୍ଧିବା ପାଇଁ ବ୍ୟବସ୍ଥା ହେଇନଥିଲା ଆଉ ଆଣିଦେଇଛି ତ ଦେଖିବା ପିନ୍ଧିକି ଯିବା କାଲିଠୁ ଆଉ
ବର୍ଷାର ପରିଣାମ ପରିମାଣ ସେପଟେ କିପରି?
ତାର ବର୍ଷା ତ ଅହରହ ବର୍ଷା ବର୍ତ୍ତମାନ ଚାଲିଅଛି ଏଠେ ବର୍ଷାର ବନ୍ଦ ହେବାର ନାମ ନାହିଁ। ସେ ଆଉ ମୌସୁମୀ ବର୍ଷା ତ ଏବେ ବର୍ତ୍ତମାନ ତାର କୌଣସି ପ୍ରକାର ପ କୁପରିଣାମ ବନ୍ଧୁ ପଡିନାହିଁ ଏଇ ବର୍ଷା ତ ବର୍ତ୍ତମାନ ଏବେ ଭଲ ଚାଷ ପାଇଁ ଉପଯୋଗୀ ହେବ ଧାନ ତଳି ଉଠିବ ଆମର ସବୁ ହବ ଟିକେ।
କିନ୍ତୁ ଅତ୍ୟଧିକ ବର୍ଷା ହେଇଗଲେ ସାରିଟା ସମସ୍ୟା ହବା ଆଉ ଲାଗୁଛି ମତେ
ହଁ ନିଶ୍ଚିତ ଆପଣଙ୍କର ମୁଁ ଶୁଣିଥିଲି ଆପଣଙ୍କର ସେପଟେ ଆଗଥର ବର୍ଷାରେ ବହୁତ କ୍ଷୟକ୍ଷତି ହେଇଥିଲା ପାହାଡ ମଧ୍ୟ ଧସିଥିଲା ବୋଲି ମୁଁ ଶୁଣିଥିଲି। ଅତ୍ୟଧିକ ବର୍ଷାରେ।
ଆଉ କୁଆଡେ କଣ ଯିବାର ପ୍ରୋଗ୍ରାମ ଅଛି କି ଆପଣଙ୍କର?
ପା ପ୍ରୋଗ୍ରାମ ସାର ବହୁତ ଆଡେ ଯିବାର ଅଛି। ଏବେ ଭାବୁଥିଲି ସମ୍ବଲପୁର ଟିକେ ଯିବି ତାପରେ ଆସିଲେ ବଲାଙ୍ଗୀର ଆଡେ ଟ ଟିକେ ଯିବି ଆଉ ବାଲେଶ୍ୱର ଟିକେ ଯିବାର ଅଛି। ଏମିତି ପ୍ରୋଗ୍ରାମ୍ ସାର୍ ଅଛି ଆଉ ବିଜି ସିଦ୍ୟୁଲ ରହୁଛି ଆଉ
ସମ୍ବଲପୁରରେ ତା ବହୁତ ଆମର ପ୍ରସିଦ୍ଧ ମା ସମଲେଶ୍ଵରୀ ଅଛନ୍ତି।
ହଁ ସମଲେଶ୍ଵରୀ ମନ୍ଦିରର ପୁନଃ ନିର୍ମାଣ ତାର ସରିଯାଇଛି ତାର ଯୋଉ ଅ ଚତୁଃପାର୍ଶ୍ଵର ଯୋଉ ନବୀକରଣ ବ୍ୟବସ୍ଥା ସବୁ ହେଇସାରିଛି। ଆଉ ବହୁତ ସୁନ୍ଦର ଲାଗୁଛି ବୋଲି ମୋରସ ଜଣେ ସାଙ୍ଗ କହୁଥିଲେ। ଆଉ ହେବ ଯଦି ଆପଣ ଯଦି କହିବେ ଯିବା ଆଉ।
ଆର ମୁଁ ତ ଯାଇଥିଲି କିନ୍ତୁ ଆଉଥରେ ତ ଗୋଟେ ମାନସିକ ହେଇକି ପଳି ଆସିଥିଲି ଆମେ ଦେଖିବା ଯେ ପୁରୁଣା ହେଲା ପରେ ଯିବା ଯାଇ ଯିବା ଆଉ
ମାନସିକ ଅଛି।
ଯାଇଥିଲି ତ ସେଇ ସମୟରେ ଆମର ପିଲାମାନ ସହିତ ନେଇକି
ଆଛା ସାର୍ ମାନସିକ କଣ ପାଇଁ ରଖନ୍ତି?
ସେ ନିଜର ଗୋଟେ ମନୋମାଂଶା ପୂରଣ କରିବା ପାଇଁ ଭଗବାନ ପାଖରେ ରଖିଥାନ୍ତି ଗୋଟେ ଆଉ
ଆଚ୍ଛା ଆଚ୍ଛା ପୂରଣ ହୁଏ ନା ହୁଏ ନାହିଁ ମାନସିକ ରଖିଲେ?
କାଇଁ ମତେ ତ ଲାଗୁନି କାଇହିଁ ମତେ ତ ହେଇଛି ହେ ମନେ ପଡୁି ମୋର କଣ ହେଇଛି ବୋଲି।
ଆଚ୍ଛା ତାହେଲେ ଏଇ ମାନସିକ ପ୍ରକ୍ରିୟା ଏଇଗୁଡାକ ସବୁ କେବଳ ମନର ଭ୍ରମ ଯାହା ଆଉ ତା ଛଡା କି କିଠନା
ହଁ ସାର୍ ସେଇୟା ହିଁ କହିଲେ ଚଳେ। କିନ୍ତୁ ବିଶ୍ଵାସ ତ ରହିଲା ଆଉ କଣ କରିବା ସେଠି।
ନାଇଁ ଲୋକମାନେ ତ କୁହନ୍ତି ଯେ ନାଇଁ ମୋର ମାନସିକ ଦ୍ଵାରା ମୁଁ ହଜିଥିବା ଜିନିଷ ପାଇଲି ଆଉ ମୋର ହଉନଥିବା ଜିନିଷ କିଛି ହେଲା। ତେଣୁକରି ଭଗବାନଙ୍କ ଉପରେ ବିଶ୍ୱାସ କରିବା ଆଉ ବିଶ୍ୱଵାସର ଫଳ ମିଳିବା। ସିଏ ଗୋଟେ ଅଲଗା ଆଉ ଏଇ ଯୋଉ ଗଛରେ ବାନ୍ଧିବା ନାଲି ପତାକା କୋଉ ସ୍ଥାନରେ ଯାଇ ମାନସ ଯେପରି ଆସିଲେ ପୂରଣ ହେଇଯିବା। ଏଇଗୁଡାକ ମୁଁ ଆଉ କେତେ ଦୂର ଜାଣିିନାଇ ତାପରେ ମାଙ୍କ ପାଖରେ ମା ସମଲେଶ୍ୱରୀଙ୍କ ପାଖରେ ତ ବହୁତ ଲୋକ ବହୁତ କଥା କାମନା କରନ୍ତି। ଆଉ ବହୁତ ଲୋକଙ୍କର ମଧ୍ୟ ପୂରଣ ହେଉ ବୋଲି ଏଇତ। ଲୋକମାନଙ୍କର ବିଶ୍ଵାସ ଅଛି। ଆପଣଙ୍କର ବି ନିଶ୍ଚିତ ପୂରଣ ହେବ ବିଶ୍ୱାସ କର ରଖନ୍ତୁ। ଭବିଷ୍ୟତରେ ପୂରଣ ହେବ। ସମୟ ଆସିଲେ ସାର୍।
ଦେଖିବା କଣ ହଉଛି ଆଉ। ଯାହା ହବ ହବ ଦେଖିବା ଆଉ ଆଉ ସାର୍ ସେଠି କଣ ବୁଲିବା ପାଇଁ ଅଛି।
ଆଉ ସମ୍ବଲପୁରରେ ସାର୍ ଆପଣ ଯଦି ସମ୍ବଲପୁର। ଯୋଉ। ତନ୍ତବୁଣା ଲୁଗା ଆଣିବା ପାଇଁ ଚାହିଁବେ ତାହେଲେ ଅନେକ ଦୋକାନ ଅଛି। କିଛି ଆପଣ ହସ୍ତତନ୍ତ୍ର ଦୋକାନ ତାହେଲେ ଆପଣ ଆଣିପାରିବେ। ନା କଣ କହୁଛନ୍ତି।
ହଁ ସାର୍ ଆମେ ଯାଇଥିଲୁ ବର୍ତ୍ତମାନ ପିକନିକ୍ ପିଲାକୁ ନେଇ ଯାଇଥିଲୁ ସେଠି ଆମେ ବହୁତ। ତିିନିସାଙ୍ଗ ଆମେ ବୁଲିବାକୁ ଯାଇଥିଲୁ। ମାନେ ସେଠି ଆମେ ଗଲୁ ବୁଲିଲୁ ସମଲେଶ୍ଵରୀ ମନ୍ଦିର ବୁଲିଲୁ। ତା ସେଠି ଦର୍ଶନ କରିଲୁ ମାଙ୍କର ସମଲେଶ୍ଵରୀଙ୍କ ଦର୍ଶନ କରିଲୁ‌। ସେଠୁ ଆଉଥରେ ବାହାରିଲୁ ଆମର। ଅ ଡ୍ୟାମ୍ ବାଟେ ବାହାରିଲୁ ମାନେ ହୀରାକୁଦ ଆମ ଡ଼୍ୟାମ ସମଲେଶ୍ଵରରେ ନାହିଁକି। ସମ୍ବଲପୁର ରେ ଯୋଉ ଅଛି ତ ହୀରାକୁଦ ଡ଼୍ୟାମ ତ ବିଶ୍ଵର ଗୋଟେ ଆମର ଦୀର୍ଘ। ଦିର୍ଘତମ ଗୋଟେ ଡ଼୍ୟାମ ଗୋଟେ ତ ତା।
ମାଟି ଡ଼୍ୟାମ ପରା ନା କଣ ମାଟିରେ ହେଇଛି।
ନାଇଁ ମାଟି ତ ନାଇଁ ସେଇଟା ସେମିତି ମାଟି ତ ହେଇଥିଲେ ତ ଭାସି ପଳେଇଥାନ୍ତାଣି ତ। କିନ୍ତୁ ସେଇ ପ୍ରକାର ଆଉ ମାନେ କୌଣସି ଜିନିଷ ଗୋଟେ ଏମିତି। ପୁରୁଣା ପଦ୍ଧତି ଗୋଟେ ଜିନଷ ମିଶିକରି ଗୋଟେ ହେଇଛି ଆଧୁିନିକ ପଦ୍ଧତିରେ ହେଇନାହିଁ ସେଇଟା ଆଉ।
ଆଚ୍ଛା ଆଚ୍ଛା। ତାହେଲେ ତ ଭାରି ବିପଦ ହବ ପରବର୍ତ୍ତୀ ସମୟରେ ତାର।
ମା ଡ୍ୟାମ୍ ପାଖକୁ ତ କୌଣସି ପ୍ରକାର ପ୍ରବେଶ ପାଇଁ ସୁବିଧା ନଥିଲା। ତ ଡ୍ୟାମ ର କୌଣସି ଆମର ଡ୍ୟାମ କୁ ସୁରକ୍ଷା ଦେବା ପାଇଁ ପ୍ରବେଶକୁୁ ନିଶେଧ କରାଯାଇଛି। ଥିଲା ଆମର ପର୍ଯ୍ୟଟକ ମାନଙ୍କ ପାଇଁ କି।
ତ ଆମେ। ଦୂରରୁ ହିଁ ଆମେ ତାର ୱାଚ୍ ହାଉସ୍ ରୁ ଆମେ ଉପରକୁ ଯାଇକି ଦେଖିବାକୁ ପାଇଲୁ। ଆମର ଧୀରାକୁଦର ସୌନ୍ଦର୍ଯ୍ୟକୁ ଆଉ। ଆପଣ ଯାଇଛନ୍ତି କେବେ।
ମୁଁ ହୀରାକୁଦ ଯାଇଛି ଥରେ ମାତ୍ର ଯାଇଛି ଯୋଉ ସମୟରେ ମୁଁ। ଗଙ୍ଗାଧର ମେହେର ନାଇଁ ସମ୍ବଲପୁରରୁୁ। ମୋର ମନେ ପଡୁନି ସେଇଟା କୋଉ ଜାଗାରେ ଅଛି ସାର୍ ସମ୍ବଲପୁରରେ ନା। ଜିଏମ୍ ବିଶ୍ଵବିଦ୍ୟାଳୟ ପାଖରେ। ହଁ ଗଙ୍ଗାଧର୍। ମେହେର୍ ବିଶ୍ୱବିଦ୍ୟାଳୟକୁ ଯବେ ଥରେ ଯାଇଥିଲି। ଥିଲି କଣ ଗୋଟେ ପରୀକ୍ଷା ପାଇଁ ସେବେ। ମୁଁ ଯାଇଥିଲି ମୋର। ଏଇ ବାନ୍ଧବୀଙ୍କ ସହିତ ବୁଲିବା ପାଇଁ ଆଉ ବହୁତ ସୁନ୍ଦର ଜାଗା। ଆଉ ଥରେ ଦେଖିଛି ବହୁତ ଦୂରରୁ। ଆପଣ ବି ଯେମିତି ୱାଚ୍ ଟାଉୱାରୁ ଦେଖିଲେ ମୁଁ ମଧ୍ୟ ସେଇଭଳି ଭାବରେ। ପରିଦର୍ଶନ କରି ଆସିଛି। ଆଉ ଭଲ ଲାଗେ। ଏବେ ଆହୁରି ବହୁତ ପରିବର୍ତ୍ତନ ହେଇଯାଇଛି ସେ ସବୁ ସ୍ଥାନ ଗୁଡିକ। ଗଲେ ଭଲ ହୁଅନ୍ତା କେବେ ଗୋଟେ ଆପଣ ଯୋଜନା କରନ୍ତୁ। ଯିବା ପାଇଁ।
ଏବେ ତ ସାର୍ ବହୁତ ଜିନିଷରେ ଉନ୍ନତି ହେଇଗଲାଣି ଆମର ଗମନାଗମନ ପାଇଁସୁବି ମଧ୍ୟ ରଖାଗଲାଣି। ଆଉ ସେଇ ପାଖାପାଖି ଅଞ୍ଚଳ ଗୁଡିକରେ ମଧ୍ୟ ଏ ଛୋଟ ଛୋଟ ଛୋଟ ସ୍ଥାନ ଗୁଡ଼ିକ ମଧ୍ୟ ବର୍ତ୍ତମାନ ଲୋକମାନେ ପର୍ଯ୍ୟଟନ ସ୍ଥଳୀ ଭାବେ ଆକର୍ଷିତ କରୁଅଛି।
ଆପଣ ଯୋଉ ପରିଭ୍ରମଣରେ ଯାଇଥିଲେ ଶୈକ୍ଷିକ ପରିଭ୍ରମଣରେ ସେଥିରେ କୋଉ କୋଉ ସ୍ଥାନ ସବୁ ଭ୍ରମଣ କଲେ?
ଏଠି ସାର ଆମ ତ କହିଲି ଆମର ପ୍ରଥମ ହେଲା ଆମେ ସମଲେଶ୍ୱରୀ ଦର୍ଶନ କରଲୁ ଦର୍ଶନ କଲା ପରେ ଆମେ ବାହାରିଲୁ ଆ ଡ୍ୟାମ କୁ ଡ୍ୟାମ ଦେଖିଲା ପରେ ଆମେ ଆଉ ଥରେ ପୁଣି ଆଉ ଥରେ ହେ ଜିରୋ ପଏଣ୍ଟ ବେଲି ଆମର ଗୋଟେ ସ୍ଥାନ ଅଛି ସେଇ ସ୍ଥାନକୁ ବାହାରିବାକୁ ଗଲୁ। ସେଇଠି ମଧ୍ୟ ଟିକେ ପରିଭ୍ରମଣ କରିଲା ପରେ ତା ଆଗକୁ ଗୋଟେ ଗୋଟେ ହୁମା ବଲି ଥିଲା ଆମ ଜାଗା ଟି ଗୋଟେ ସେଟାକୁ ଆଉ ଯାଇ ହେଲା ନାହିଁ ଆଉ କାରଣ ସେଠି ସା ସମୟର ଆମର ଟିକିଏ ଅଭାବ ଘଟିଲା। ଆଉ ବସ୍ ମଧ୍ୟ ସେଇ ଜାଗାକୁ ଯିବା ପାଇଁ ଟିକେ ଇଚ୍ଛା ପ୍ରକାଶ କଲେ ନାହିଁ।
କେତେ ଦିନର ଯୋଜନା ଆପଣ କରିଥିଲେ ବୁଲିବା ପାଇଁ।
ସେଇଟା ସାର୍ ଗୋଟେ ଦିନର ଯୋଜନା ଥିଲା କିନ୍ତୁ ବହୁତ ଆମର ସ୍ଥାନ ଗୁଡିକ ଥିଲା ଯିବା ଫ୍ୟାମିଲି ଗିରି ଆଉ ଏଇଗୁଡା ତ ସୁବିଧା ହେଇପାରିଲା ନାହିଁ। ଯେହେତୁ ସମୟ ସେଥିରେ ଚାଲିଯାଏ।
କାରଣ ଆମ ଆମେ ତ ଜାଣିକିରି ମଧ୍ୟ କୁ ରୋଷେଇ ମଧ୍ୟ କରି ନଥିଲୁ।
ଆଛା ରୋଷେଇ ବାସ କରିନଥିଲେ?
ଆଉ ସେଠି ଆମେ ବାହାରୁ ଆମେ କଣ କରିଥିଲୁ ରୋଷେଇ ଯୋଉଠି ବନା ହେଇଛି ତାଙ୍କୁ ସେ ଯୋଉ ଅର୍ଡର କରିଦେଇଛି ଆମ ଅ ସେଥିରୁ ଆମେ ଖାଇ ଖାଇକି ପିଲାଙ୍କ ଦ୍ଵାରା ସମସ୍ତେ ବୁଲାବୁଲି ଇଜିରେ କରିଥିଲୁ। ଆମେ ଆଉ
ଆଚ୍ଛା ସେ ଶୈକ୍ଷିକ ଭ୍ରମଣରେ ଆପଣଙ୍କୁ ଆନନ୍ଦ ଦେଲା। ଆପଣ ଭଲ ଭଲ ଜାଗା ବୁଲିଲେ। ଖାଦ୍ୟ ସବୁ କଣ ଖାଇଥିଲେ ସେଠାରେ।
ଖାଦ୍ୟ ସାରେ ଏମିତି ସାରା ବା ଭ ଡାଲି ଚିକେନ ଆମର ଚିପସ ପାମ୍ପଡ଼ ମା
ମାଛ ଅ ସମ୍ବଲପୁରରେ ସରସ୍ଵ କିଆ ବୋଲି ଗୋଟେ ଭଲ ଖାଦ୍ୟ ଅଛି ସମ୍ବଲପୁରର। ତାର ସେଟା କୋଉ ଗଛରୁ ମିଳୁଛି? ହଁ ସେଠି ଖାଇନାହାନ୍ତି ଆପଣଙ୍କର ସେ ସରସ୍ଵତୀଆ।
ନାଇଁ ସାର୍ ଆଉ ସେଠି ତ ଖାଇନ ଆ ଜାଣିନୁ ସେ ବିଷୟରେ। ଯେହେତୁ ସମୟର ସାରା ଅଭାବ ଥିଲା ଆମ ପାଖରେ ସମୟ ସ୍ଵଳ୍ପ ଥିଲା ସବୁ ଜିନିଷକୁ ଆମେ ଦେଖ କିି ରଖି ଚଳେଇିବା ପାଇଁ ଆଉ ଆଉ ତ ହେଲାନାହିଁ ତ ଆମେ ତାକୁ ଦେଖିକରି ସୁବିଧା ପାଇ କିରି ପିଲାଙ୍କୁ
ସରସ୍ଵତୀଆ ଖାଇବା ପାଇଁ ଲୋକମାନେ ସରସ୍ଵତୀଆ ଖାଇବା ପାଇଁ ଲୋକମାନେ ବାହାରୁ ମଧ୍ୟ ଆଉଛନ୍ତି। ଆଉ ବାହାରକୁ ମଧ୍ୟ ସେ ସରସ୍ଵତୀଆକୁ ପଠ ଯାଉଛି ଯୋଉଠାରୁ ସ୍ଵାଦ ଆଉ ଭାରତରେ ମାନେ ଓଡିଶାର ଏକ ଅ ମାନେ ଭିନ୍ନ ସ୍ଵାଦ। ଆଉ ସେଥିପାଇଁ ବାହାର ର ଥିବା ଲୋକମାନଙ୍କ ପାଇଁ ମଧ୍ୟ ପଠାଯାଉଛି ସେ ସରସ୍ଵତୀଆକୁ ସମ୍ବଲପୁରରୁ। ତେଣୁ ଆପଣ ବି ଖାଇଥିଲେ ଭଲ ହେଇଥାନ୍ତା।
ହଉ ସାର ପରବର୍ତ୍ତୀ ସମୟରେ ଆମେ ସାର୍ ଯିବା ତାହା ଯ ତାହେଲେ ଆମେ ସେଇଠି ଯାଇକରି ଇଏ ବୁଲାବୁଲି କରି ଏଇ ଜନ୍ମାଷ୍ଟମୀ ମିତିଆ ଆପଣଙ୍କର ଖାଇବା ଯୋଜନା କରିବା ଆଉ ହଉ ସାର୍ ରହିଲି ସାର୍
ଆଜ୍ଞା।